ହାଲୋ
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବହୁତ ଦିନ ପରେ ଆଜି ପୁଣି ମନେ ପକେଇଲେ, କେମିତି ଅଛନ୍ତି?
ହଁ ସେମିତି ଅଛି ଆଉ କଣ ଖୁସି ଖବର ଦଉନ ବାହା ଫାହା କେବେ ହବ? କଣ ଝିଅ ଫିଅ ଦେଖିଲଣି କି ନାଇଁ, କଣ ଖବର ଟିକେ କୁହ?
ଆ ମାନେ ନମ୍ବରଟା ସେଫ୍ ରଖିଚନ୍ତି କେମିତି ସେଇଟା ମୋର ବଡ ବଡ଼ କଥା। ମାନେ ଏତେ ଦିନ ପରେ ଯାହା ହଉ ମୁଁ ଭାବିଲି ନମ୍ବରଟା ରଖିନଥିବେ ବୋଧେ। କେମିତି ନମ୍ବର ପାଇଲେ ଆପଣ?
କାହିଁ କାହିଁକି ବା ନମ୍ବର ଟା କଣ ମୁଁ କାହିଁ ରଖିିନଥିବି? ବାହାଘର ଭୋଜି ଏ ଯାଏ ଖାଇନି ଆପଣଙ୍କର। ବା ନମ୍ବର ଟା କାଇଁ ମୁଁ ରଖିଦେବି ରଖିନଥିବି ଯେ। ଠକିଦଲେ ହବ ନା କଣ ନମ୍ବର କାଇଁ ରଖିବିନି।
ନାଇଁ ମୋର ହେଇଯିବ ବାହାଘର ବା ହବ, ଦେଖାଦେଖି ସଇଲାଣି। ଆଉ ଝିଅଟା ହଉଚି ଟିକେ ଆମର ଠାରୁ ଟିକେ ଉଚ୍ଚ ଜାତିର ମାନେ ଆମର ଲଭ୍ କମ ଆରେଞ୍ଜ କିନ୍ତୁ ସେ ବ୍ରାହ୍ମଣଘର ପିଲାଟା।
ଓହୋ, ଯାହା ହଉ ଭଲ ହେଲା ଫଟ ପଠେଇବି ତ।
ହଁ ଫଟୋ ପଠେଇ ଦେଇ, ଅଛି ତା ମୋର ଯୋଡ଼ି ଫଟ ଅଛି। ସାଙ୍ଗ ହଇକି ଅଛୁ। କିନ୍ତୁ ମାନେ ମୁଁ ଟିକେ ମଳିଛିଆ ଆସିକି ପୁରା ତଫା ପିନ୍ପିନ୍ ଗୋରା ପୁରା, ମାନେ ମ ମତେ ଗୋଟେ ଖୁସି ମାନେ ସେ ତ ତା ବାପା ମା କହିଲେ ହଁ ତମକୁ ହିଁ ମ ଜଇଁ କରିବୁ। ତମେ ଆମ କାଷ୍ଟର ନହେଲେ ନାହିଁ। ସେମିତି ଆପଣ କଣ ଭଲ ଲାଗି ଯାଇଚି ଆଉ।
ହମ ଆ ଆଜିକାଲି କିଏ ଆଉ ଜାତି ଭାତି ଦେଖୁଚନ୍ତି। ପିଲା ଭଲ ହବା ଦରକାର। ଯା ହଉ ଭଲ ଭାଉ ଜ ଟେ ମିଳିଲା।
ଯା ଉ ଆପଣ କେବେ ଆସିଲେ କଥା କରେଦେବି। ସେ ତ ଆସିବ ଆଉ ମାସେ ଟେ ପରେ ରହିଲ ବାହଘ ଆର ଆଉ। ଆମ ଫାଇନାଲ ହେଲାଣି ସବୁ। ଆମ ଘର ତାଙ୍କ ଲୋକ ଘର ବସିକ କଥାବାତା ହେଇଛୁ। ଆଉ ହଁ ସଇଲାଣି ଖାଲି ଆଉ ଫାଇନାଲ୍ ଦେଖାହେଲେ ଆମ ବିନା ଡିମାଣ୍ଡରେ ଆମର ଡିମାଣ୍ଡ ବା ନାଇଁ। ଆଉ ବାହାଘର ଲଭ ମ୍ୟାରେଜ ର କଣ ଡିମାଣ୍ଡ ହୁଏନି।
ନା ମ ଡିମାଣ୍ଡ କଣ? ଆପଣଙ୍କର ଫାଇନାଲ ଦେଖା ହେଇନି ତାହେଲେ।
ନା ନା ଫାଇନାଲ ଦେଖା ହେଇନିଁ କିନ୍ତୁ କଥାବାର୍ତ୍ତା ସ ସରିଲାନି। ଇଏ ସେ ଯିଏ ଭାଉଜ ଯଉ କଥା କହଚନ୍ତି ସେ ଖାଲି କହୁଚନ୍ତି ଯେତେ ଶୀଘ୍ର ତମ କଥାବାର୍ତ୍ତା ପକେଇକି ମୋତେ ତମ ଘରକୁ ନେଇଯାଅ।
ଓହୋ ବାହା ଅହୋ ତାହଲେ ଯ ମତେ ଯାହା କରୁଛ କର ହଉଚି ଫାଇନାଲ ଦେଖାରେ ଡାକିବନି ଚଳିବ, ନିର୍ବନ୍ଧରେ ବି ଡାକିବନି ଚଳିବ, କିନ୍ତୁ ବରଯାତ୍ରୀ ମୁଁ ଯେମିତି ହେଲେ ବି ଯିବି, ଆଉ ରିସେପସନ ବି, କହିଦେଲି ଆଗତୁରା।
ଲିଥିବ, ମେହେନ୍ଦୀ ହବ ଯିବ, ତ ମ ପାଇଁ ସେଇଟା ସ୍ପେଶାଲ ଦିନେ ମୁଁ ବୋଉକୁ ଏ କଥା କହୁଥିଲି ମୁ ଲିଷ୍ଟ କଲାବେଳେ କାର୍ଡ଼ ଫାର୍ଡ଼ ଯ ହବ, ଆଗେ ତାଙ୍କୁ ଆଗେ ଲିଷ୍ଟରେ ରଖିବୁ ତାପରେ ଏମିତିିବ କଥା। ଆଉ ବଉ କହିଲା ହ ଆଗ ଫୋନ ଧୁ ଖେଳିବୁ କାହା ନା ଆମର ଯେ ସେଭ୍ କରିଥିବ ସମସ୍ତଙ୍କୁ, କାହିଁକି ନା ମନେ ପଡ଼ିବ ନ ପଡ଼ିବ ମାନେ, ଏମିତି ଆଉ। ସମସ୍ତଙ୍କୁ ଡାକିବାକୁ ପଡ଼ିବ ନା।
ନାଇଁ ନାଇ ଯେତେ ହେଲେ ବି ଆପଣ ବାହାଘର ଅଛି।
ମୋତେ ଗୋଟେ କଥା କହିପାରିବେ? ହଁ ଗୋଟେ କଥା କହିହପାରିବେ, ଯଉଁ ମେହେନ୍ଦୀ ପାଇଁକି ଯଉଁ କଉଁଠି ଯୋଗାଯୋଗ କଲେ ହବ କଇଲେ? ମୋତେ ଜଣେ ସେ କଥିଲେ ଯେ ସେ ଖୋର୍ଦ୍ଧାରୁ ଆସିବ, ମାନେ ବରମ୍ପୁରରୁ, ବରମ୍ପୁରରୁ କଣ ଏତେ ପଇସା ଆସି ନବ। କହୁଚି ପଚିଶ ହଜାର ଟଙ୍କା ନବ କହୁଚି ଆସିବ ଖାଲି ମେହେନ୍ଦୀ କରିବ। ଆଉ କିଛି
ହେ ନା ନା ସେ ହଁ। ହଁ ସେ ଏତେ ବାଟରୁ ଆସୁଛନ୍ତି ନା ସେଥିପାଇଁ ଏତେ ଟଙ୍କା କହୁଥିବେ। ନାଇଁ ଆମ ଏଇ ଘର ପାଖରେ ଅଛନ୍ତି ଜଣେ ଦି ଜଣ ଝିଅ ମୁଁ ତାଙ୍କ୍ ସେ ଯୋଉ ଆଗୁରୁ କାମ କରିଛନ୍ତି ମୁଁ ସେଇ ଫଟୋ ଗୁଡାକ ପଠେଇ ଦେବି। ଆପଣ ଆପଣଙ୍କ ସ୍ତ୍ରୀକୁ ଟିକିଏ ପଠେଇ ଦେବେ। ଏଁ ଦେଖିବେ ସେ ଯାହା ପସନ୍ଦ କରିବେ ସିଏ ଆଉ କରିବେ। ସିଏ ସେଇ ଦଶ ହଜାର ଭିତରେ ପୁରା ପରିବାରର ସମସ୍ତଙ୍କୁ ତାଙ୍କର ଦି ତିନିଟା ଝିଅ ଆସିବେ ପରିବାରର ସମସ୍ତଙ୍କୁ ଲଗେଇ ଦେଇକି ଯିବେ। ଆଉ ତାଙ୍କ କାମ ବି ଭଲ ଲାଗିବ। କିଛି ସେମିତି ଅସୁବିଧା ନାହିଁ ହେଲା।
ସେ ଯୋଉ ମେନ୍ଦୀ ଟା କଣ ଆମେ ଆଣିବୁ ନା। ସେ ସେମାନେ ଆଣିବେ।
ନାଇଁ ନାଇଁ ତାଙ୍କର ଅଛି ସେମାନେ ହିଁ ଆଣିବେ। ମାନେ ସେମାନେ ଆଉ କିଣା ମେହେନ୍ଦୀ ଯୋଉ ଦଶ ଟଙ୍କିଆ ପନ୍ଦର ଟଙ୍କିଆ ସେ ମେହେନ୍ଦୀ ଲଗଉ ନାହାଁନ୍ତି। ସିଏ ତାଙ୍କର ଗୋଟେ ବନଉଛନ୍ତି ଅର୍ଗାନିକ ମେହେନ୍ଦୀ। ସେଇଟା ଟିକେ ଭଲ ପାଚିବ ପୁରା କଳା କଳା ଦିଶିବ। ନାଲି କଳା ପୁରା ମେରୁନ୍ କଲର ଯୋଉଟା ସେଇଟା ଦିଶିବ। ସିଏ ତାଙ୍କର ହିଁ ଆଣିବେ। ସେଇ ବାବଦରେ ବି ସେମାନେ ଆଉ ପଇସା କାଇଁ ନଉଛନ୍ତି ଏତେ ଟଙ୍କା ଦଶ ପନ୍ଦର ହଜାର ଟଙ୍କା ଏଇଥିପାଇଁ ହିଁ ନେଉଛନ୍ତି। ସେମାନେ ହିଁ ଆଣିବେ।
ଓହୋ ମୁଁ ଏଆଡେ ବୁଝେନି କାହିଁକିନା ମୁଁ ପ୍ରଥମ ଥର ଆଗରୁ କଣ ବାହା ହେଇଛି ମୁଁ ଥରେଟା ବାହବି ପ୍ରଥମ କରି। ତେଣୁକରି ମୁଁ ଆଉ ଜାଣିନେହି ଯେ ସେ ଏଇଟା ଖାଲି ମୁଁ ଭାବୁଛି ଆସିବା ଚାର୍ଜଟା ଖାଲି ନିଅନ୍ତି ବୋଲି ଓ ତାହେଲେ ମେଟେରିଆଲ୍ଟ ମାନେ ତାଙ୍କର ଯେତିକ ଜିନିଷ ପତ୍ର ଲାଗିବ ମେହେନ୍ଦି ଫେହେନ୍ଦି ସେମାନେ ସବୁ ଦେବେ।
ହଁ ହଁ ଯେତେ ଆପଣ ଖାଲି କେତେ ମେମ୍ବର୍ସ ଆପଣଙ୍କର ଲଗେଇବେ ମେହେନ୍ଦି ସେତିକି କହିଦେଲେ ସିଏ ତାଙ୍କର ସେଇ ଅନୁସାରେ ପଇସା ପତ୍ର ଇଏ କରିକି ସେ କହିଦେବେ। ଆମର ଟ୍ରାନ୍ସପୋର୍ଟ ଚାର୍ଜେସ ସେତିକି ଆମ ପରିଶ୍ରମିକ ଏତିକି ଆମେ ଯ ଚାରି ପାଞ୍ଚ ଜଣ ଝିଅ ଯିବୁ ତାପରେ ତା ତାଙ୍କର ମେହେନ୍ଦୀ ଚାର୍ଜେସ୍ ସେତିକି ସବୁ ମିଶେଇକି କହିଦେବେ। ଏ ଝିଅ ଟା ଏଇ ପାଖର ତ ଏତେ ଟଙ୍କା ବି ନବନି। ଆଉ ତାର କାମ ବି ବହୁତ ଭଲ। ତାର ମେହେନ୍ଦୀ ବି ବହୁତ ଭଲ ଅର୍ଗାନିକ ପାଚୁଛି ବହୁତ ବଢିଆ ଦେଖାହାଉଛି। ମୁଁ ବା ଏଇ ରଜ ପାଇଁ ତାକୁ କହିଛି ସେ ଆସିକି ଆମ ଘରେ ଟିକେ ମେନ୍ଦୀ ଲଗେଇଦବ। ପଇସା ନବ ପାଞ୍ଚଶ ଟଙ୍କା ନା କଣ।
ତାହେଲେ ହେଲା ସେ କଣ ପାର୍ଲର କରିଛନ୍ତି।
ପାର୍ଲର କରନାହାଁନ୍ତି ସେମାନେ ମେହେନ୍ଦୀ କୋର୍ସ ଗୋଟେ କରିଛନ୍ତି। ମେହେନ୍ଦୀର ଡିଜାଇନ୍ ଟା ଏତେ ସରୁରେ ସେ କେମିତି କରିବେ ସେଇ କୋର୍ସଟା ହିଁ ସେମାନେ କରିଛନ୍ତି। ମାନେ ସେମାନେ ପ୍ରଫେସନାଲି ତ କିଛି ଅସୁବିଧା ନାହିଁ। ତା ଆପଣ ତାଙ୍କର ଆଇଡି ମୁଁ ଗୋଟେ ପଠେଇଦେବି ସୋସିଆଲ ମିଡିଆର ଆଇଡି। ଇଟା ଆପଣ ଦେଖିଦେବେ ଆପଣଙ୍କ ସ୍ତ୍ରୀକୁ ବି ଦେଖେଇବେ। ଆପଣଙ୍କ ପରିବାରର ଆପଣ ଭଉଣୀ ଯୋଉ ରହିଲେ ସେ ସବୁସ୍ତଙ୍କୁ ବି ଦେଖେଇବେ। ତାପରେ ସେମାନେ ବୁଝେଇଦେବେ ଆପଣଙ୍କୁ। ଆପଣ ଟିକେ ଜାଣିପାରୁନଥିବେ ଏ ମେବି ଆଉ।
ହଁ ନାଇଁ ଏତେପ ଆମର କିଛି ଆଇଡିଆ ନେ ମୋ ସ୍ତ୍ରୀ ଉପରେ ଭାରି ଆଇଡିଆ ଅଛି। ତ ଆମର ଚାଳିଶରୁ ଚାଳିଶ ଜଣ ଖଣ୍ଡେ ହେବେ। ଆମର ବନ୍ଧୁବାନ୍ଧବ ସୁ ପଡିଶା ମୋର ସାଙ୍ଗ ଏମିତି ଝିଅ ସାଙ୍ଗ ଏମିତି ସବୁ ଆସିବେ ତାଙ୍କ ମୋ ସାଙ୍ଗର ଯୋଉ ସବୁ ବାହାହେଇଛନ୍ତ ତାଙ୍କ ସ୍ତ୍ରୀ ସେମାନେ ସବୁ ଆସ ଚାଳିଶ ପଇଁଞ୍ଚାଳିଶ ପଚାଶ ଧରନ୍ତୁ ଆଉ। ପଚାଶ ପଚାଶ ଧରିକି ତାଙ୍କୁ ପଚାରି ଦେବେ ସେ କେତେ କଣ ନେବେ ଚାରଜେସେ ଆ କେତେ ଆଡଭାନ୍ସ ଦେବାକୁ ପଡିବ ନା ଆସିଲେ ନେବେ ନା କଣ କେ ସିଷ୍ଟମ୍ ତାଙ୍କର ଥିବ ମୋତେ କହି ଦେଲେ ମୁଁ ସେ ହିସାବରେ ମୋ ସ୍ତ୍ରୀ କିଁ ଘରେ ବ ଦେଇଦି ପଇସା ହିଁକ ମୁଁ ବାହାଘର ପାଇଁ ଦୁନିଆଡେ କାର୍ଡ ବାଟିବାକୁ ଯାଉଛି ସେ ଏ କାହାକୁ ଆଡଭାନ୍ସ ଦିଆହବ ମାନେ ବଇନା ଦିଆହେବ କୋଉଠିକି ମାନେ ଆମର ଘୋଡ ନାଚ ପୋଡା ନାଚ ଆସିବ କେତେ କଥା ଅଛି ସମସ୍ତଙ୍କୁ ଖୋଜି ଖୋଜି ଦେବାକୁ ପଡୁଛି ମୁଁ ମାନେ ବରକନ୍ୟା ପ୍ରଥମ ଥର କରିକି କାରରେ ମୁଁ ବାହାବିନି ମୁଁ ବାଲିଙ୍ଗରେ ସବାର ବାଲିଙ୍ଗରେ ବାହାହବି। କାହିଁକି ନା ଜୀବନରେ ଥରଟେ ବାହା ହେବି ନା।
ନା ନା ଭଲ ଗୋଟେ ବୁଦ୍ଧି ରଖିଛନ୍ତି ସବାରି ପାଲିଙ୍କିରେ ମତେ ବି ବହୁତ ଇଛା ସବାରି ପାଲିଙ୍ଗିରେ କେବେ ଦେଖିବାକୁ ମୁଁ ଛୋଟବେଳେ କାର ଦେଖିକି ଆସିକି ପୁରା ବୋର୍ ହେଇଗଲିଣି। ସବାରି ପାଲିଙ୍ଗି ହିଁ କରନ୍ତୁ ଆଉ ଅଛି ସବାରି ପାଲିଙ୍ଗି ଲୋକ ନଉଛନ୍ତି ଆଉ।
ହଁ ଏବେ ସବାରିପାଲିଙ୍କିର ଡିମାଣ୍ଡ ବେଶୀ। ଆପଣ ଜାଣିନାହାନ୍ତି ବୋଧେ ତିରିଶ ହଜାର ଟଙ୍କା ନଉଛନ୍ତି ସବାରୀ ବାଲିଙ୍ଗ ରେ କାନ୍ଧେଇବେ ଆଗରେ ତିନି ଜଣ ପଛରେ ତିନି ଜଣ କାନ୍ଦେଇବେ ବର ବସିଥିବେ ପୁରା ରଜା ଭଳିଆ ପୁରା ଝୁଲି ଝୁଲିକି ଯାଉଥିବେ। କେତେ ବଢିଆ ପୁରା ସଜା ହେଇଥିବ। ଟ ପୁରା ଲାଇଟ୍ ରେ ସଜେଇଥିବେ। ଫୁଲରେ ସଜେଇଥିବେ ଆଉ ଜୀବନ ଥରଟେ ବାହାବ ନା ଆଉ।
ନା ନା ସେଇଟା ହଁ ସତ କଥା ଜୀବନରେ ଥରଟେ ବାହାହବ ତ ସବାରି ପାଲିଙ୍କି ଏଇଟା କିନ୍ତୂ ଭଲ ଆଉ ଆଉ ଖାଇବାରେ କିଛି ନୂଆ ଜିନିଷ ରଖିଛନ୍ତି ନା ନାଇ ଯେମିତି ଯିବାରେ ସବାରି ପାଲିଙ୍କୀ ସେମିତି ଖାଇବାରେ କଣ ଗୋଟେ ନୂଆ ଜିନିଷ ର
ଖାଇବାରେ ଖାଇବାରେ କହିଲି ପା ଏ ବୁ ମାନେ ମି ଡ଼ିଆ ବାଲା ଆସି ପହଞ୍ଚିବା ଆମ ଖାଇବା ଦେଖିକି ମାନେ ଗରମ ଦିନ ବାହାଘର ମାନେ ସମୟ ଏଟା କେକ ଦେଖନ୍ତୁ ଆମର ଷ୍ଟାର୍ଟର ଆଇଟମର ତିରିଶ ପ୍ରକାର ଖଣ୍ଡେ ଆଇଟମ ରହୁଛି ତା ଦେହରେ ମେନ୍ କୋର୍ସରେ ବି ରହିବ ମାନେ ଉଁ ସାଧା ଭାତ ରହି ବ ଫେରେ ଦହି ପଖାଳ ବି ରହିବ ଦହି ପଖାଳ ସାଥିରେ ଯଉ ଆମର ଘରୋଇ ମାନେ ଖାଇବା ଦ-ଦହି ପଖାଳ ବଡ଼ି ଚୁରା ମାନେ ଶାଗ ଖଡ଼ରା ଯଉ ଆଳୁ ଚକୁଡ଼ା ଆଉ ତା ଦେହରେ ଅଣ୍ଡା ଆମଲେଟ୍ ରହିବ ଆମ୍ବ କଟା ହେଇକି ରହିବ ମାନେ ଯେମିତି ଘରୋଇ ଖାଦ୍ୟ ସେ କଂସା ପୁରା। ଟେଣ୍ଟ ହାଉସ ରୁ ନେଇଆସିଚି ସେ କଂସାରେ ଯିଏ ଯାହା ଚାହିଁବ ସେଇଟା ଦହି ପଖାଳ ଖାଇପାରିବ ମାନେ ଦହି ପଖାଳ ମାନେ ଛୁଙ୍କ ଦହି ପଖାଳ ଆମ୍ବ କଷି ଅଦା ପଡ଼ିକି ଗୋଟେ ଦିନ ଆଗରୁ ସେଇଟା ପାଣିରେ ପଡ଼ିବ ପଡ଼ିକି ସାରିକି ବା ମାନେ ଖାଇଲା ବେଳକୁ ଏଇଟା ବାହାର କରାହବ ତା ଦେହରେ ବରଫ ଥିବ। ତାଦେହରେ ଖଣ୍ଡେ ପକେଇବେ ଦହି ଟିକେ ଥିବ ଯଦି ପକେଇବେ ମାନେ ଟେବୁଲ୍ ପଡ଼ିଥିବ ଯେ ନେଇକି ଖାଇପାରିବ ଆଉ ଲାଇଫ ମାଛ ମାନେ ଲାଇଫ ମାଛ କଣ କହିଲେ ମାଛଟା ସାଙ୍ଗେ ସାଙ୍ଗେ ଭଜା ହବ ନେଇକି ଦିଆହବ ତା ଦେହରେ ଅଣ୍ଡା ଆମଲେଟ୍ ଟିକେ ହବ ଆଁ ମୁଁ କଞ୍ଚା ଲଙ୍କା ଆଣିଲେ ଵୁ ସେ ଥିବ ଦହି। ଥିବ ମାନେ ଏଗୁରା ସବୁ ୟୁନିକ ପ୍ରକାର ଖାଇବା ୟୁନିକ୍ ପ୍ରକାର ମାନେ ଘରୋଇ ଖାଇବା ଟା ସେଇଠି ଆମେ ଉପସ୍ଥାପନା କରିମୁ ଏଇୟା ଏଇୟା ହେଇଛି ବା ମାନେ ମେନ୍ୟୁ ରେ ହେଇଚି ତା ଦେହ ରେ ଆଉ ଗୋଟେ ବେ ଉଁ ଭଲ ଜିନିଷ କଣ କହିଲେ ମାନେ ଗୁଆ ଘିଅ ଥିବ ଯେ ଯାହା ପ୍ରକାର ଗରମ ଭାତ ଖାଇବ ପଖାଳ ଭାତ ଖାଇପାରିବ ସାଧା ଭାତ ମାନେ ହଳଦିଆ ଭାତ ଖେ ଚୁଡ଼ି ଏଗୁଡା ସବୁ ଅ ସବୁ ପ୍ରକାର ମାନେ କନ ମେନ୍ୟୁ ରେ ଆମେ ରଖା ହେଇଚି ଏ ଜିନିଷ ଆଉ କଣ।
ଏ ହେଁ ମୁଁ ହସିବି ନା ଙ୍କ କହିବି ମୋ ମୁଣ୍ଡ ବାଡେଇଦେବି ନା ଙ୍କ କରିବି ମୁଁ କିଛି ବୁଝିପାରୁନି ପଖାଳ କ ସତରେ ମିଡିଆ ବାଲା ଆସିବେ ସତରେ ଯାହା କୁହନ୍ତୁ ହୁଁ ହୁଁ ହୁଁ।
ଆଉ ନୁହ କଣ। ଆଉ ଆମେ ସ୍ପେଶାଲ ଆମେ ଏଟା ଘ-ଘର ଲୋକ ବହୁତ ଦିନ ଆଗରୁ ଭାବିଛୁ ଆମର ସେ ଯେ ଭାଇନା ଯିଏ ରୋଷେଇ କରିବେ ତାଙ୍କୁ ବି ଡାକିକି ଆମେ କହିଚୁ ମୁଁ କହିଲି ଭାଇନା ଦେଖନ୍ତୁ ଆମେ ଯେ ମ କେହି ବି କରୁନାହାନ୍ତି ଏ ତିନଷଟା ଦହି ପଖାଳ ଟେ ହେବ ଟେଣ୍ଟ ହାଉସ୍ ବାଲାକୁ ଯାଇ କହିଦିଆହେଇଛି। ବା ଭାଇ ଆମର ଶହେ ପିସ୍ କଂଷା ଦେବେ ଆଉ ସ୍ଵିପରମାନଙ୍କୁ ସବୁ କୁହାହେଇଛି ମାନେ କଷା ସରିବ ତ ସାଙ୍ଗେ ସାଙ୍ଗେ ଧୋଇକି ଆଣିକି ଆଉଥରେ ପ-ପହଞ୍ଚିବ ନାହିଁ ତ ଶହେ ଦୁଇଶହ ପିସ୍ ଆ କଷା ଦେଇଦେବ ରା ଆମର ହଜାର ବାରଶହ ପନ୍ଦରଶହ କି ଦୁଇ ହଜାର ଲୋକ ହେବେ ତେଣୁ କରିକି ଦହି ପଖାଳଟା ହବ ମାନେ ସେଇଟା ରାତିରେ ହବ। ମାନେ ପୁରା ଲାଇଭ୍ ସବୁ ଜିନିଷ କରାହବ ସାଙ୍ଗେ ସାଙ୍ଗେ ଭାଜିବେ ଦେବେ ଭାଜିବେ ତେ ତେଣୁକରି ଟିକେ ଟାଇମ୍ ଲାଗୁ କିଛି କଥା ନାହିଁ ଏବଂ ଲୋକମାନେ ବ ଖୁସିରେ ଆନନ୍ଦରେ ଯେମିତି ଖାଇବା ଦରକାର।
ହେ ହେ ଏଇଟା ମାମା ଘରେ ମାନେ ମୁଁ ଆ ହଉଚି ଆମ ଘରେ ଏଇଟା ଆଜି କହିବି ଆପଣ ଆପଣଙ୍କ ବାହାଘର ରେ ହଉଛି ଏମିତି ରଖିଛନ୍ତି ଭଲ ଜିନିଷ ଟା ଏଇଟା ମୁଁ ପୁରା ଫଟୋ ଉଠେଇକି ଭିଡିଓ କରିକି ସବୁ ଯେତିକି ଲୋକ କ ଆସିଥିବେ ଦେଖିବେ ସମସ୍ତେ ସୋସିଆଲ ମିଡିଆରେ ଛାଡିବେ ଏଇ କଥାଟା ଏଟା ପୁରା ମତେ ବି ଭଲ ଲାଗିଲା ଗୋଟେ ବଢି ଚୁରା ଯେତିକି ସବୁ ପାଗ ଟାଇପ ର ସେଠି ଗୋଟେ ପଖାଳ ଦିବସ ହବ ଆଉ ନା କଣ ଭଲ ଭଲ।
ସେଇ ଦିନ ତ ଆହୁରି ଗୋଟେ ବଢିଆ ଜିନିଷା ଆପଣ ଶୁଣିଲା ମାନେ ଆପଣ ଘର ଫ୍ୟାମିଲି ସମସ୍ତଙ୍କୁ ଡା
ଏ ନା ହଁ କ ଆଉ ଟିକେ ଆଁ ହଉ ତାହଲେ ରିଟନ ଗିଫ୍ଟ ତାହାଲେ ହୋଉ ତାଳେ କଣ ସେଟା ସରପାଇଜ ଥାଉ ଆମେ ପରେ କାଲି ଆଡକୁ କଥା ହେଲେ ପୁଣି ଟିକେ ଦହି ପଖାଳ ବିଷୟରେ କହିଦେବେ ଆଉ ରଟନ ଗିଫ୍ଟ ବିଷୟରେ କହିଦେବେ ହେଲା।
ଓକେ
ହଁ ରଖୁଛି।